ହାଲୋ ହାଲୋ, ହଁ କେମତି ଅଛନ୍ତି?
ହଁ, ଭଲ ଅଛି।
ଆଉ କଣ ଖାଇଥିଲ ସକାଳେ?
ହଁ ଖାଇଥିଲି ବରା, ତରକାରୀ ଆଉ।
ବରବର କେ ଖେଳିତେ ସାରିଲାଣି
ହଁ, ଆପଣ କଣ ହେଇଥିଲେ।
ଆଉ ମୁଁ ଯାଇଥିଲି ସକାଳେ ଯାଇଥିଲି ବଜାରକୁ ଯାଇଥିଲି ସେଠିକି ଟିକେ ଦହିବାଟା ଖାଇଦେଇଥିଲି ଆଉ।
ହଁ
ଆଉ ଆଉ ଏବେ କଣ ଖାଇବେ ନା ଖାଇସାରିଲେଣି? ଆପଣଙ୍କ ଘର ଟା କୋଉଠି?
ଆମ ଘର କପାସଡିଗିରୀ
ଆଜ୍ଞା ଜେମିତି ଆପଣ ଯେହେତୁ ଆମ ଗାଁକୁ ବି ଆସିଛନ୍ତି ଆପଣଙ୍କୁ ଆମ ଗାଁ ଭଲ ଲଗିଲା ଆପଣ ଏହା ଭାବିଛନ୍ତି।
ଆପଣ କଣ ଭଲ ଲାଗୁଛି।
ଆମ ଗାଆଁଟା ଭଲଲାଗୁଛି, କାହିଁକି କୋଉ କାରଣ।
ଭଲ ସୁନ୍ଦର ସୁନ୍ଦର ମନ୍ଦିର, ଆଉ ଉଁ ଭଲ ଭଲ ପିଲା ବି ଅଛନ୍ତି।
ହୁଁ। ଆଉ ବିଭି ଆମର ଆମର ଯାହେତୁ ଚାରିଟା ବେଳେ ବିଭିନ୍ନ ପ୍ରକାର ଖେଳ ହଉଛି ଏଠି।
ହଁ।
ହଁ, ଆଉ ଆମର ପିଲା ଗୁଡିକ ମଧ୍ୟ ଭଲ। ଆପଣ ଭଲ ଲାଗୁଛି ଟିକେ ଆପଣ ଏଠି କଣ ପଢାପଢି କରୁଛନ୍ତି କଣ?
ହଁ, ମୁଁ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଛି।
ହୁଁ, ଉଚ୍ଚ ବିଦ୍ୟାଳୟରେ ପଡୁଛନ୍ତି ହୁଁ। ଆଉ- ଛଲେ। ନା, ମୁଁ ଆମ ଆମରି ନିକଟସ୍ଥ ବିଧି ପଡୁଛନ୍ତି।
ଅୟା ୟା
ଆଉ ଏପଡ ସମାନେ କଉ ଶ୍ରେଣୀରେ
ନବମ ନାଇଣ୍ଟି
ନବମରେ ପଢୁଛନ୍ତି ଆଉ କୋଉଠି କୋଉଠି ଟ୍ୱିସନ୍ ହଉଛନ୍ତି ନା ହଁ ଆ
ହଁ ଟ୍ୟୁସନ ହଉଛି
ତାହେଲେ ଆପଣ ଏଇଠି ଆପଣ ଏଇଟା ଆପଣ ମାମୁଁ ଘର ନାଇଁ
ଆଜ୍ଞା ଆଜ୍ଞା।
ଆପଣ ମାମୁଁଘରେ ରହିକି ଏଠି ପଢାପଢି କରୁ ଆଉ ଆପଣଙ୍କର ଆମ ଗାଁ ଜାଣିଥିବେ ଆପଣ କଣ କହିଲେ ଅଷ୍ଟ ପ୍ର୍ରହରୀ ହୁଏ।
ଆଜ୍ଞା।
ଆଜ୍ଞା ଆମର ଅଷ୍ଟ ପ୍ରହରୀ ଏଠି ଆଠଟା ପ୍ରହର ହୁଏ। ଆ ହଁ ପ୍ରଥମ ଦିନ। ଅମ କିଛି ଦିନ ପୂର୍ବରୁ ଆମର ଯୋଉ ଅଛନ୍ତି। ନା ଅଷ୍ଟପ୍ରହରୀର ମାନେ ସଦସ୍ୟ ମାନେ ସମସ୍ତେ କଣ କରନ୍ତି ଆ ଗୋଟେ ମିଟିଂ କରି ସମସ୍ତେ ଆଲୋଚନା କରନ୍ତି କିପରି ଆଉ କଣ କରିବେ ହୁଁ। କିପରି ଇଏ କରିବେ ମାନେ ଅଷ୍ଟପଟିଟି ଏ ବର୍ଷ କିପରି ହବ କୋଉଠି ହବ ଅଷ୍ଟପ୍ରହରୀ ଆମର ଗାଦି ଅଛି। ଯେହେତୁ ସେ ଜାଗାଟି ଗୋଟେ ଅ ନିଚ ଜାଗା ସେଠି ସବୁବେଳେ ପାଣି ଜମି ରହେ ଆଉ ବିଭିନ୍ନ ପ୍ରକାର ଗାଁ ର ଅ ପଚା ପାଣି ଏବଂ ବିଭିନ୍ନ ପ୍ରକାରର ଉଁ ଅଳିଆ ଆବର୍ଜନା ସେଠି ଜମି ରହେ ବୁଝିଲେ ତ ସେଥିପାଇଁ ଆମର କିଛି କିଛି ଦିନ ପୂର୍ବରୁ ଆମର ଗାଁ ଲୋକ ମାନେ କିଛି ବୈଠକ ବସାଇ ବଠାଇ ସେଠି କର୍ମ କିଛି ଲୋକଙ୍କୁ ଡାକି ସେ ଜାଗଠିକୁ ସଫା କରନ୍ତି ବୁଝିଲେ ହୁଁ ସଫା କରି ହେ ମହରମ ଫହରମ ପକେଇ ସେ ଜାଗାଟିକୁ ହଁ ସଫା କରନ୍ତି ଆଜ୍ଞା ବୁଝିଲେ
ଆଜ୍ଞା ଆଜ୍ଞା
ଆଜ୍ଞା ସେ ଯେହୁ ଟିକେ ଉଞ୍ଚିା କରିଦିଅନ୍ତୁ ଯେହେତୁ ଆଉ ସେଠି ପାଣି ରହିବନି ରହିଲା ପରେ ଆମର କଣ ହୁଏ ମିଟିଂ ବସିଲା ଯୋଉ ବୈଠକ ବସେ ବୈଠକ ବସିଲା ପରେ ସେ ସମସ୍ତେ ମିଶି ମେମ୍ବର ମାନେ ସମସ୍ତ ଆମର ଯେହେତୁ ଆମର ଏକୁଟିଆ ତ କିଛି ଅଁ ଦେଇ ଅମ୍ କରବନି ଅଷ୍ଟ ଅ ଯେହେତୁ ବଡ ଆକାର ହବ ସେଥିପାଇଁ ଗ୍ରାମର ସମସ୍ତ ଆଜ୍ଞା ଗ୍ରାମର ସମସ୍ତଙ୍କ ଘରେ ଆ ଯାଇ କିଛି ଚାନ୍ଦା ମାଗି ଗୋଟା ହେ ଜୀଏ ମନ ଇଚ୍ଛାରେ ସେ ଯିଏ ଯେତିକି ଦିଏ ସେ ଅନୁଯାୟୀ ଅଷ୍ଟୋବରଟି ହୁଏ ବୁଝିଲେ ସମସ୍ତ ସମସ୍ତ କର୍ତ୍ତା ଯାଇ ସମସ୍ତଙ୍କ ଘରେ ସମସ୍ତଙ୍କ ଗାଁ ର ସମସ୍ତ ଘରେ ଯାଇକି ପଇସା ମାଗି ଆଣନ୍ତି ଏବଂ ଅଷ୍ଟକଟି ହୁଏ ବୁଝିଲେ ହୁଁ ଆ ଅଷ୍ଟ କରିହବା ଜାଣିଥେ ଆପଣ ସେଠି ନିଚ ଜାଗା ଟିକ ଅଛି ମହରମ ପଡିଗଲା ପରେ ସେଠି ବାଉଁଶଟି କିମ୍ବା କିଛି ଜିନିଷ ପୋତେଇିବା ପାଇଁ ଟିକେ କଷ୍ଟକର ହୁହେଁ ବୁଝିଲେ ସେଥି ସେଠୁ କିଛି ଦିନ ପୂର୍ବରୁ ଦୁଇ ଦିନ ପୂର୍ବରୁ ସେ ଇ ମାନଙ୍କୁ ମାନେ କଣ କହିଲେ ଯୋଉ କଣ ସେଠା କୁହନ୍ତି କହିଲେ
ଲୋକମା ଲୋକମାନାନଙ୍କୁ ଡାକି ଆଣି
ନ ଡାକି ସେଠି ଖୋଳାଯାଏ ଖୋ ଗାତ ଖୋଳିକି ବାଉଁଶ ଗୁଡ଼ିକୁ ଟେଣ୍ଟୁିକକୁ ମରାଯାଏ ବୁଝିଲି ମର ଯାଏ ସେଠି ୱାଲ ଗୁଡିକ ମର ଯାଏ ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଦେ କରାଗଲା ପରେ ତାପରେ କିଛି ଦିନ ପୂର୍ବରୁ ବୁଝିଲେ ଗୋଟେ ଦିନ ପୂର୍ବରୁ ହ୍ୟାଲୋ ଆଜ୍ଞା ଆମ ବିଭିନ୍ନ କାର କଦଳୀ ଗଛ ଗୁଡିକ କଦଳୀ କାନ୍ଦି ସହ ଗଛ ଗୁଡିକ ଥିବ ବୁଝିଲେ ଆ ଆପଣଙ୍କ ଗଛରେ ର ଗୋଟେ ଗଛରେ କଦଳୀ ଲଗେଇଛନ୍ତି ଆପଣ ତାରେ କାନ୍ଦି ଯାଇଛି ବୁଝିଲେ କଦା ପଳେଇଛି ଆପଣ ସେ ଗଛଟିକୁ ଦେବେ କି
ନା
ଯେହେତୁ ଆମେ କିନ୍ତୁ ଏଠି ଆ ଆମର ଏଠି ଅଛି ଗୋଟେ ନିୟମ କାଉଣ୍ଡି ଛସ୍ ଥିବ କଦଳୀ ଗଛଟି ସେଇଟା କଟା ହବ ଦୁଇଟି
ଆଜ୍ଞା ବୁଝୁ
ଦୁଇଟି ଦୁଇଟି କଟା ହବ ଯେହେତୁ ଯିଏ ସମସ୍ତ ବର୍ଷ କିଏ ନା କିଏ ତାଙ୍କ ଛୁ ଦୁଇଟି ନବିଳ ଦିଅନ୍ତି ଯୋଉଥିରେ କାନ୍ଦି ହେଇଥିବ ଭଲ ହେଇଥିବ ସେଠି ଆଣି ପତା ହୁଏ ଦୁଇଟିରେ ପତା ହୁଏ ବୁଝିଲେ
ଆଜ୍ଞା ବୁଝିପାରୁଛି ଆପଣ ଯାହା କହୁଚନ୍ତି
ଆଜ୍ଞା ସମସ୍ତ ତାପରେ ଆକାଶିଆ ପତର ଆସି ସମସ୍ତ ପୁରା ଚତୃଦିଗ ସଜାଯାଏ ଆଉ ତା ପୂର୍ବ ଦିନ ରାତିରେ ଆଜ୍ଞା ପୂର୍ବ ଦିନ ରାତିରେ ଆମେ ଯୋଉ ଝାଲିରି କିମ୍ବା ପତ୍ର ମତ୍ର ଆଣି ଆମେ ସେ ଉଉ କୁଞ୍ଜଟି ଭଲସେ ସଜେଇ ଦେଇଥାଉ
ହୁଁ
ବୁଝିଲେ
ଆଜ୍ଞା ବୁଝିପାରିଲି।
ଯେହେତୁ ସେଟା ରାସ୍ତା ଉପରେ ହୁଏ ସେଥିପାଇଁ ଗୋଟେ ବାଡ଼ଟିଏ ଦବାକୁ ପଡେ କାରଣ ବେକାରିଆ ଲୋକ ଯିବା ଆସିବା କରିବାକୁ ଟିକେ କହିଲେ ଯିବା ଆସିବା କରିବା ରାସ୍ତାରେ ଯେହେତୁ ଚପଲ ବାଡିକ ସାଇକେଲ ନେଇ ଯାଆନ୍ତି। ସେଟାକୁ ବନ୍ଦ କରାଯାଏ ବୁଝିଲେ ବୁଝିଲେ ବନ୍ଦ କରାଯାଏ ସେଠି ଆଉ ତାପରେ ସେଠି ସଜାସଜି କଲା ପରେ ତା ପର ଦିନ ଆରମ୍ଭ ହୁଏ ଅଷ୍ଟପ୍ରହରୀ ସକାଳୁ ନାମ ଧରାହୁଏ ସମସ୍ତ ନାମ ଧରନ୍ତି ଆମର ଗ୍ରାମର ସମ ସ୍ତ ଯଉ ଅଛନ୍ତି ବ୍ୟକ୍ତି ସମସ୍ତେ ବିଶେଷ ସମସ୍ତେ ନାମ ଧରନ୍ତି ନାମ ଧରି ପୂଜା କରି ଦୁଇ ଦିନି ପୂଜା ହୁଏ ଦିନେ ପୂଜା ହୁଏ ତା ଖାଦ ସେ ଉଏ ମଧ୍ୟ ଖରା ମଧ୍ୟାହ୍ନ ଭୋଜନ ରାତି ଭୋଜନ ସବୁ ସେଠି ହୁଏ ଆଜ୍ଞା ମାଟି ଓଜନ ମଧ୍ୟାହ୍ନ ଓଜନ ସେଠୀ ସବୁ ହୁଏ ହେଲା ପରେ ରା ଦୁଇ ଦିନ ପରେ ନଗର ଭ୍ରମଣ ହୁଏ ଆପଣ କିଛି। କୁହନ୍ତୁ ଯଦିଆପଣ କ କହିବେନି କିଛି ହବନି ତାହେଲେ କୁହନ୍ତୁ କିଛି କୁହନ୍ତୁ କିଛି କୁହନ୍ତୁ
ହଁ ମୁଁ ବି କହିବାକୁ ଚାହୁଁଛି ଆମ ଆମ୍ଭର କାମରେ ବି ଆମ ଆମର ଆମରେ ବି ହୋଇଥାଏ କାର୍ତ୍ତି କାର୍ତ୍ତିକ ପୂନେଇ ଜାଣିଥିବେ ତ
ଆଜ୍ଞା।
କାର୍ତ୍ତିକ ପୂନେଇ ଆମ ଆମର ଆମର ବି ହେଇଥାଏ ଆପଣ ଯୋଉ କଥା କହିଲେ ଠିକ୍ ସେଇ କଥା ଆମର ବି ସେମିତି ଗୋଟେ ଛୋଟ ନିଚ ଜାଗା ଅଛି ସେଠି ବି ପାଣି ଜମା ହୁଏ
ହଁ।
ସେଠି ପାଣି ଜମା ହଉଛି ସେଠି ବି ଲୋକମାନେ ଆମ ଆମ ଆମ୍ଭର ସା ସାହି ଆମ ଗାଁରେ ଛଅଟି ମେଢ ହୁଏ ଛଅଟି ମେଢର ପ୍ରତ୍ୟେକ ସାହି ଲୋକ ପତ୍ୟେକ ମେଢ଼ ତିଆରି କରିବେ ସେତିକି ଟେନ ଟେଣ୍ଟ ମାଲିକକୁ ଡକା ହୁଏ ସେଥିରେ ଟେଣ୍ଟପୋତା ହୁଏ ତା ତିନି ଦିନି ଆମର କାତିକ ପୁନେଇ ହୋଇଥାଏ କାର୍ତ୍ତିକ ପୁନେଇ ଥିବୋ ଦ ତିନି ଦିନ ଆମର ଟେଣ୍ଡ ପୋତା କାର୍ଯ୍ୟକ୍ରମ ଆରମ୍ଭ ହବ ଉଆଲ ଭିଡା ହବ ସବୁ ଏମିତି ସବୁ କାର୍ଯ୍ୟକ୍ରମ ହେଇ ସାଇଲା ପରେ
ହୁଁ।
ଲୋକମାନେ ତବେ? କହିବେ ଯେ ଏବେ ଜୋ ଠାକୁର ପୂଜା ହବ ନା ସେଥିପାଇଁ ସବୁ କଳସ କର୍ତ୍ତା କର୍ତି ସମସ୍ତେ ଆସିବେ। କଳସ ବୁଡା ହବ ତାପରେ ସେଦିନ ଆମର ଚାଲିବ ଯଜ୍ଞ। ଆରମ୍ଭ ହବ ସେଦିନ ଠାରୁ
ହୁଁ! କେତେ ଦିନ ଧରି ହବ?
ଆଜ୍ଞା! ନେଟୱାର୍କ ଆସୁନି କିଛି ଶୁଭୁନି।
ସୁବା ଯାଉନି ମୋ କଥା, ଆଉ ଶୁଣନ୍ତୁ ମୁଁ କହୁଛି। ଯୋଉ ଯଉ ଆପଣଙ୍କ ତିନି ଦିନ ହୁଏ ଆପଣ ଆଉ କହୁନାହାନ୍ତି କିପରି ଆପଣ କୀର୍ତ୍ତନ ନିଆନ୍ତି କଣ କରନ୍ତି କୁହନ୍ତି। ହଁ! କୁହନ୍ତ।
ହେଲୋ କିଛି ଶୁଭୁନି।
ମୋ କଥା କିଛି ଶୁବୁନି ଆପଣଙ୍କୁ? ଶୁଣାଯାଉନି ହଁ ଠିକ ଅଛି ଶୁଣନ୍ତୁ ମୁଁ କହୁଛି। ଆମ ଅଷ୍ଟପହରି ଯୋଉ ଦୁଇ ଦିନ ହୁଏ, ସେଠୁ ପ୍ରଥମ ଦିନ ଯୋଉ ଗଲା ଆପଣ ଆମାର ଖାଦ୍ୟ ସବୁ ହୁଏ। ମଧ୍ୟାହ୍ନ ଭୋଜନ ହୁଏ, ରାତ୍ରି ଭୋଜନ ହୁଏ, ତାପ ଦିନ ନଗର ଭ୍ରମଣ ଆମର ହବ ବୁଝିଲେ? ଆଜ୍ଞା! ନଗରଭ୍ରମଣ ହବ ଯେହେତୁ ପ୍ରଥମତଃ, ସକାଳୁ ସମସ୍ତେ ନିଜ ନିତ୍ୟ କର୍ମ ସାରି, ସେ ଠାକୁର ସମସ୍ତେ ଆସି ସେ କୁଞ୍ଜ ଭିତରେ ପହଞ୍ଚୁଛନ୍ତି। କୁଞ୍ଜ ପାଖରେ ପହଞ୍ଚି ନିଜ ସମସ୍ତ ନିଜ ନିଜ ଧୋତି ଏବଂ ନିଜର ବସ୍ତ୍ର ଗୁଡିକ ପିନ୍ଧିକି ପିନ୍ଧି ଆସନ୍ତି ଆଉ ଆସି ସେଠି ପହଞ୍ଚନ୍ତି। ପହଞ୍ଚିଲା ପରେ ନାମଯଜ୍ଞ ହୁଏ ଯଜ୍ଞ ହୁଏ। ତାପରେ ନଗର ଭ୍ରମଣ ଆରମ୍ଭ ହବ ବୁଝିଲେ? ହଁ! ସେଠୁ ତାପରେ ଆରମ୍ଭ ହୁଏ। ଆରମ୍ଭ ହେଲେ ସେଠୁ ଆମେ ସମସ୍ତେ ବାହାରି ସମସ୍ତେ ଆମର ଗାଁ ଗ୍ରାମର ଯେତିକି ଯୁବକ ଅଛନ୍ତି ସମସ୍ତେ ଏବଂ ବୁଢ ବୁଢା ବୟସ୍କ ଲୋକ ଏବଂ ଛୋଟ ପିଲା ମାନେ ସମସ୍ତେ ସେଥିରେ ଭାଗ ନିଅନ୍ତି। ସମସ୍ତେ କି ଆଜ୍ଞା! ପ୍ରଥମେ ସେଇ କୁଞ୍ଜର ଚାରିପଟେ ତିନି ଇ-ଇ ତିନିଟା ଘୁରା ବୁଲି, ତାପରେ ଆମେ ସେଠୁ ବାହାରୁ। ବୁଝିଲେ? ଆପଣ ଯ ଜାଣି ଗ ନଗରରେ ସମସ୍ତ ପ୍ରକାରର ଚକୋଲେଟ ମିଷ୍ଟାନ ଗୁଡିକ ଦିଆ ହୁଏ।
ଆଜ୍ଞା ଜାଣିପାରୁଛି।
ଥଣ୍ଡା ଗୁଡ଼ିକ ମଧ୍ୟ ଦିଆଯାଏ।
ହଁ।
ହୁଁ ସେଥିପାଇଁ ସେଠୁ ବାହାରି ଆମେ ନଗର ଭ୍ରମଣ କରୁ। ନଗର ଭ୍ରମଣ ସମୟରେ ଯେହେତୁ ସେଟା ଗ୍ରୀଷ୍ମ କାଳ ଗ୍ରୀଷ୍ ଋତୁ ଥାଏ, ସମସ୍ତେ ନିଜ ନିଜ ଘରେ କିଛି ଥଣ୍ଡା ଆଉ ବିଭିନ୍ନ ପ୍ରକାର ଆ ଥଣ୍ଡା ହେଇଥିବା ଦ୍ରବ୍ୟ ଗୁଡିକ ରଖିଥାନ୍ତି କ-କାରଣ ଅ ଲୋକମାନେ ଯେହେତୁ ଆମେ କୀର୍ତ୍ତନୀ ମାନେ
କୀର୍ତ୍ତନ ମଣ୍ଡଳୀ ଲୋକମାନେ ନା?
ଆଜ୍ଞା?
କୀର୍ତ୍ତନ ମଣ୍ଡଳୀ ଲୋକମାନଙ୍କୁ ଦିଆଯାଉଛି।
ହୁଁ ଆପଣ କିଛି କୁହନ୍ତୁ ଆଉ ଅଳ ଆଜ୍ଞା ହ୍ୟାଲୋ
ଆମ୍ଭ ଗ୍ରମର ଯୋଉ ସୁନ୍ଦରେଇ ମାଆଙ୍କ ଠାକୁରଙ୍କ କିଛି କହିପାରିବି?
ହୁଁ କୁହନ୍ତୁ।
ଆମ ଆମର ଯୋଉ ସୁନ୍ଦରେଇ ମା ଠାକୁର ପୂଜା ହଉ ପାଆନ୍ତି ସେ ଆମର ଗ୍ରାମ ଦେବତୀ ହେ, ସେଠାରେ ସ ହ୍ୟାଲୋ।
ହଁ। ଆଜ୍ଞା ଆମର ଆଜ୍ଞା ଆମର ଗ୍ରାମ। ଅଛନ୍ତି ସେ ଗ୍ରାମ ଦେତ ମଧ୍ୟ ପୂଜା ହୁଅନ୍ତି ଆଉ ସେ ପୂଜା କରାଯାଏ ତାଙ୍କର ବର୍ଷେ ଥରେ ହୁଏ ସାତ ଦିନ ଧରି ହୋଇଥାଏ ଠିକ ଅଛି ଆପଣ କଟି ଏଇଠି ଆସ
କାଟନ୍ତୁ ଆଜ୍ଞା।
ହ୍ୟାଲୋ
ହଁ
ଆଉ କାଟନ୍ତୁ ଆପଣ କାଟନ୍ତୁ ଆମର
ଆଜ୍ଞା ଆପଣ ସେ ନାଲିଆ ବଟନ ଟି ମାରନ୍ତୁ ତାପରେ ଏଡିଗଲ ମାରନ୍ତୁ ଏଇଯିବ